ଆ ରାମ ରାମ ଭାଇ।
ଆଜ୍ଞା ଭାଇ। ଭାଇ ଜୟ ଜଗନ୍ନାଥ ହଁ ଭାଇ ସବୁ ଭଲ।
ଆଚ୍ଛା କଣ କରୁଛନ୍ତି?
ନାହିଁ ଆମେ ବସିଚୁ ଆଉ କଣ କରିବୁ?
ଆଚ୍ଛା ଭାଇ ଗୋଟେ ଗତର କଥା କୁହ
ହୁଁ।
ଯେତେବେଳେ ଜନ୍ମ ହୋଇଥିଲ ତମ ଗାଁରେ ସବୁ ମାନେ ତମେ ଜାଣିବା ଶୁଣିବାର ହେଇଗଲ ସେତେବେଳେ ତମ ଗାଁରେ ସବୁ କଣ କଣ ଥିଲା?
ହେଲା ସେ ଯୋଉ ଉଁ ବି ସାଇକଲ ସେ ଗଛ ଆଉ ଛୋଟ ଛୋଟ ବାଇକି ଯୋଉ ଯାନବାହନ ଏଇଟା ସ୍
ବାହନ ଏରା ସବୁ ଥିଲା।
ହେତ୍ ଭାଇ କାହା ଗାଁ ରେ ନାହିଁ କି ଆମ ଗାଁ ରେ ଭାଇ ମୁଁ କହୁଚି ମୁଁ ଜନ୍ମ ହେଇଥିଲି ଗୋଟେ ଆଭିଏଟର ଅଏ ଯୋଉ ଇଏ ଥିଲା କଣ ଗୋଟା ଉଁ ମନେ ପଡୁନି ସେଇ ଯୋଉ ଆଭିଏଟର ଯୋଉ ଗାଡି ଗୋଟେ ଥିଲା
ହୁଁ ହୁଁ।
ସେଇ ଆମ୍ବା ସେଟର ବାସ ଆମ୍ବା
ହଁ।
ଆମ୍ବା ସେଟର ଗାଡି ଆମ୍ବା ସେଟର ଗାଡି ଗୋଟେ ଥିଲା ଆଉ ସେଟାରେ ଭାଇ ସେ ଯୋଉ ଚକା ରେ ଆଲାୟ ର ଲଗେଇ ଦେଇଥିଲେ ସେ ଯଉ ତାଙ୍କର ଧନୀ ଘର ତ ତାଙ୍କର ଲଗେଇଦେଇଥିବେ। ବଢିଆ ବଢିଆ ଆଲୟ ଲଗେଇ ଦେଇ ଥିଲେ। ଭାଇ ଗାଡି ଟା ପୁରା କଷ ହେଇଥିଲା।
ହଁ ହ ଆଜ୍ଞା ମୁଁ ବୁଝିପାରିଲି।
ସେଇଥିରୁ ହେଠୁ ଆମେ ହେଇ ଛୋଟ ବଡ ଗାଡିଟା ଆମ ଗାଁ ପାଖରେ ଯିବ ଆମେ ତା ପଛ ଦଉଡିବୁ ଖୁସି ହେଇକି।
କୋଉଟା ଆମ୍ବା ସେଟର ଗାଡି ଯାଉଛି ବୋଧେ।
ହୁଁ ହୁଁ କଣ ଭାଇ ତମ ଘରେ ଯୋଉ ଫ୍ରିଜ ଫ୍ରିଜ ଅଛି?
ହଁ ଅଛି ଫ୍ରିଜ ତ ଫ୍ରୀଜ ତ ଅଛି କିନ୍ତୁ ଇଏ ଆଉ ନାହିଁ ଆଉ ୱାସିଂ ମେସିନ ହେରୀକା। କଣ କହିଲେ ଭାଇ? ସେ ଆମ୍ବା ସେଟର ଗାଡିଟା ନୁହୁ କି ଥରେ ସେଇ ଦାଦା ଯଉ ହେବେ ଆମ ଗାଁ ରୁ ସେ ନେଇକି ପଳେଇଛନ୍ତିି ବାଇ ପାସ ପାଖକୁ ଆଉ।
ହୁଁ ହୁଁ।
ଏକ୍ସିଡେଣ୍ଟ ହେଇଗଲା ତାଙ୍କର ଆଉ। ହ ଏନ୍ତିଲା କଥା ଆଉ ଆମର ବି ଗୋଟେ କିଣିବାର ଥିଲା ଆମ୍ବା ସେଠର।
ହୁଁ।
ହେଲେ ଆମ୍ବା ସେଟର ବୋଲି କିଣିବୁ ବୋଲି କିଣି ଦେଇେଇଥିଲୁ। କିଣି ଦେଇଥିଲୁ ତାପରେ ହେଡା କିନ୍ତୁ ସ୍ୱପ୍ନରେ କିଣିଥିଲୁ। ତାପରେ ପୁଣି ଏଠୁ ଉଠିକି ଗାଡି ଆମ୍ବା ସେଠର ଆ ତା ଭଲ ଲାଗିଲାନି ତ ସପ୍ନରେ କଲର ଟା ଭଲ ଲାଗିଲାନି ତ ଅର୍ଜିନାଲ ମୋ ବାପା ମୁଣ୍ଡ ଉଠିଲା ଗଲେ କିଣିବା ଆଉ ଆମ୍ବାସଟର ନହେଲେ କହିଲେ ବୁଲେଟ ଟେ କିଣିବା ଆଉ। ହଠାତ ଯାଇଛୁ ଭାଇ ବୁଲେଟ ଟା କିଣିବା ପାଇଁ ବିଶ୍ବାାସ କରିବେନି ବିଶ୍ୱାସ କରିବେନି ମୁଁ କେତେବାଟ ଆଇଥିଲି ଜାଣିଛ? ଆମ ଘରୁ ଜଷ୍ଟ ବାହାରିଛି ବର୍ଷା ହେଲା ବୋଲି ପଳେଇଆଇଲି ଆଉ ବୁଲେଟ କିଣିବା କ୍ୟାନସେଲ।
ଆଚ୍ଛା ଏଇଆ।
ହୁଁ ଆଉ କଣ କଲେ ଆକ୍ଚୁଆଲି ସେମିତିରେ ବୁଲେଟା ଆମେ କିଣିବାକୁ ପଇସା ନାହିଁ।
ଓ ଭାଇ ଭାଇ ସପନ ଦେଖୁଥିଲେ କି ନା ସତରେ ଯାଇଥିଲେ। ଥିଲେ।
ଉଁ ହୁଁ ମୋ ଗୋଟେ ଭୂତ ଆଇଥିଲା। ସେଇଥିାଇଁ ମୁଁ ଏମିତି କଥା ସବୁ କହୁଥିଲି। ବିଶ୍ୱାସ କରିବନିି ଥରେ ମୁଁ ଗୋଟେ ଭାଲୁ ଦେଖିଲି।
ଆଜ୍ଞା ଭାଲୁ କଣ ହେବ ହଁ ଭାଇ କୁହନ୍ତୁ ହଁ
ଆଁ ଯାଇଥିଲି ଆମ୍ବ ଖାଇବାକୁ ଭାଲୁ ଦେଖିଲି। ଭାଲୁ ଦେଖିଲି ଯେ ତାପରେ ସେ ମୁଁ ଦେଖି ଡରିକି ପଳେଇଲା ବେଳକୁ ବୁଲେଇକି ଜଷ୍ଟ ଆଉଥରେ ଯାଇଛି ଦେଖିଲି ତଟା ଭାଲୁ ନୁହଁ ଆଉ କଳା କୁକୁରଟା ଆଉ।
ଆଚ୍ଛା ଏଇୟା ତାଲେ।
ହୁଁ ଏମିତି ସବୁ ସ୍ବପ୍ନ ଫୋପନ ଇଏ ସିଏ ହଉ ଏ ଖିଲି ଆଉ ଭାଇ ଏ ଏଇନା କ ମୁଁ ଜାମୁ କୋଳି ଖାଉଛି ଖାଇବେ?
ନା ନା ଭାଇ ମୁଁ ଖାଇବିନି ମୁଁ ଜାମୁ କୋଳି ଖାଏନି।
ଖାନ୍ତିନି?
ହଁ ଭାଇ ତମେ ଯୋଉ ଫ୍ରିଜ କଥା ଆଉଠି
ଜଣେ ଭୋଟରର ହେଇଥିବାରୁ ମୁଁ ଗର୍ବିତ।
ଓହୋ ଗର୍ବିତ? ଏଟା ସପନରେ କହୁଥିଲେ ନା ଭୂତ ଲାଗିଥିଲା କହୁଥିଲେ ଯେ?
ବଢ଼େଇ କହିଲେ
ଅହ
ଆଉ କଣ କହିଲେ ଆଉ ଭାଇ ଆମ ଆଡେ ବଉଳ ଗ ଗଛରେ ବଉଳ ହୁଏ ଆଉ ପପିତା ଗଛରେ ପପିତା ହୁଏ।
ଭାଇ ଆମ ଆମ ୟାଡେ ଆମ୍ବ ଗଛରେ ପଣସ ଫଳେ।
କଣ କହିଲ ଭାଇ? ଆମ ୟାଡେ ଆମ୍ବ ଗଛରେ ପଣସଫଳେ। ଆମ୍ବ ଗଛରେ ପଣସ?
ହଁ।
ଆଚ୍ଛା ଭାଇ ମୁଁ ଗୋଟେ କଥା କହିବି? ହଁ। ଏଟା ମୋର ସିକ୍ରେଟ କଥା ଟା ହେଲା କାହାକୁ କହିବେନି। ମୁଁ ପ୍ରବଳ ମିଛ କୁହେ ଭାଇ ସେତେବେଳେ ଯାହା କହିଲି ସବୁ ମିଛ। ଵୁଝିପାଇଲେ କିଛି ଆମର ଆମ୍ବାସେଟର ନାହିଁ କୋଉଠି ବୁଲେଟ ନାହିଁ। ସପନଟା କଣ ସତ କି ମିଛୁ ପା ସେଥିପାଇଁ କହିଲୁ।
ଆଚ୍ଛା ଭାଇ ଗୋଟେ କଥା ମ ତ ମତେ ଗୋଟେ ପ୍ରଶ୍ନ ପଚାରୁଛି କୁହ ହେଲା। ଗୋଟେ ହାତୀ ଗୋଟେ ଫ୍ରିଜରେ କେମିତି ପସିବ?
ଫ୍ରିଜରେ ପସିବ?
ହୁଁ।
ହଁ ଭାଇ କହୁଥିଲି କି ତମେ ହେତେବେଳେ ମିଛ କଥା କହୁଥିଲ ନା ସତ ସତ କଥା କହୁଥିଲ ଆମେ ଜାଣି ପାରୁନୁ।
ଆଜି ଅଟ ନଟ ଲେଖୁ ଆଜ୍ଞା ଭାଇ।
ହଁ ଭାଇ କୁହନ୍ତୁ?
ଆମର ଭାଇ ଗୋଟେ ଚମତ୍କାର ଗଛ ଅଛି ଗାଁ ରେ
ହଁ କି କଣ ଆମ୍ବ ଗଛରେ ପଣସ ଫଳେ
ନାଇଁ ନାଇଁ ନାଇଁ ସେ ଗଛରେ କାଠ ନାହିଁ। କଦଳୀ ଗଛ ଭାଇନା।
ଓହୋ କଦଳୀ ଗଛ ତାହେଲେ?
ହଁ।
ଆଉ କି କି ଗଛ ତମ ଗାଁରେ ଅଛି?
ଆଉ ମେଞ୍ଚେ ଗୁରେ ଗଛ ଅଛି ଭାଇ।
ହୁ।
ଆଉ ତେବେଳେ ମୁଁ ଭୋଟ ଦେଇ ଯାଇଥିଲି ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶା ଜଣେ ଭୋଟର ହୋଇଥିବାରୁ ମୁଁ ଗର୍ବିତ। ଏକ ସଚେତନ ନାଗରିକ ହୁଅନ୍ତୁ। ନିଜକୁ ଭୋଟର ଭାବେ ପଞ୍ଜୀକରଣ କରନ୍ତୁ ଓ ପ୍ରତ୍ୟେକ ନିର୍ବାଚନରେ ନିଶ୍ଚିତ ରୂପେ ଭୋଟ୍ ଦିଅନ୍ତୁ। ଆଜି ହିଁ ଡାଉନଲୋଡ୍ କରନ୍ତୁ।
ଆଜ୍ଞା।
ଆଜ୍ଞା।
ହଉ ହଉ।
ଏଇଆ ହେଲା କଥା ଆଉ।
ହଁ।
ହ ଆରେ ମୁଁ କହିଲି ଭାଇ କଣ ଗୋଟେ କଥା କହିଛନ୍ତି କଥା କହିବି।
ହଁ କୁହନ୍ତୁ।
ଭାଇ ଗୋଟେ କଥା କହିବି ଗୋଟେ ଗୀତ ଶୁଣନ୍ତୁ ଆପଣଙ୍କ ପାଇଁ। କହିବି ଗୀତଟା?
ନା ଭାଇ କୁହନ୍ତୁ। ଏ ମିଠା ଜିନଷ କଣ?
ହାଲୋ ହଁ ଭାଇ ସାଉଣ୍ଡୁ କଣ ଅଲଗା ଶୁଭୁଛି। ଭାଇ ଇଂଲିଶ ପଢି ଶିଖିଛନ୍ତି।
ନାଇଁ ଭାଇ ଇଂଲିଶ ପଢି ଶିଖିନୁ। ଭାଇ ତମ ଗାଁରେ ମାର୍ବଲ ଅଛି।
ମୁଁ ଗୋଟେ ପ ଇଂଲିଶି ଏ ଯୋଉ ଓଡି ଓଡିଆ ୱାର୍ଡ ଟେ ପଢୁଛି ଶୁଣନ୍ତୁ ସ
ହଁ ଭାଇ କୁହନ୍ତୁ।
ଶୌଚାଳୟ ୱାର୍ଡ ତା ନା ତା ମାନେ କଣ କହିଲେ? ତା ମାନେ ହେଲା ଏକ ବିଶ ଶିତ ରାଷ୍ଟ୍ର ଗଠନ ପାଇଁ ସମସ୍ତଙ୍କୁ ଉଚ୍ଚଶିକ୍ଷା ଯୋଗେଇ ଦବା ରାଷ୍ଟ୍ରର ଦାୟିତ୍ଵ ହେବା ଦରକାର, ବିଶେଷ କରି ଗ୍ରାମ ଅଞ୍ଚଳରେ ଅଭାବ
ଅନଟକ୍ ଅନଟନରେ ଥିବା ଅନଟନରେ ଥିବା ଲୋକ ମାନଙ୍କର ଝିଅ ଓ ପୁଅ ମାନଙ୍କୁ ଉଚ୍ଚ ଶିକ୍ଷା ଦେଇ ରାଷ୍ଟ୍ର ଗଠନର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆମର ପରିକଳ୍ପନା ଶ୍ରୀଯୁକ୍ତ ପ୍ରସନ୍ନ ପଟ୍ଟନାୟକ, ପ୍ରତିଷ୍ଠା ସଭାପତି ଶୌଚାଳୟ।
ନା ଆଉଥରେ ଶୁଭିଲାନି କଣ ଆଉଥରେ ଭଲସେ କହିଲ କଣ ଲାଷ୍ଟରେ
ଆଉଥରେ ହେରା କଣ ମନେ ରଖି ହବ କି? ଆଉ ଯୋ ଆଉ ଗୋଟେ କଣ କଥା କହିଲେ ଏଇଭଳି ଆମେ ଥରେ ମୁଁ ହଠାତ୍ ଯାଉଥିଲି ଗୋଟେ ଗୁ ଯାଉ ଯାଉ ଗୋଟେ ଇଂଲିଶରେ କଣ ଲେଖା ହେଇଚି ଆଉ। ଇଂରାଜୀରେ ଆଉ ଇଂରାଜୀରେ କଣ ଲେଖା ହେଇଚି ତାକୁ ଆଉ ପଢି ପାଇଲିନି। ତାକୁ ଗୋଟେ ବଢିଆ ଆଇଡିଆ ମୁଁ କହୁଚ ଚି ନା ବଢିଆ ଗୋଟେ ଉ ପାୟ ଅଟେ ସେଟାକୁ କଣ କରିବେ କହିଲେ ତାକୁ ସ୍କ ସ୍କାନ କରଦେବେ ସେଟା ଓଡ଼ିଆରେ ପଳେଇ ଆସିବ।
ଆଚ୍ଛା ଇଏ କି।
ଭାଇ ଯେମତି ଗୋଟେ ୱାର୍ଡ ଥିଲା ମତେ ଗୋଟେ ଲୋକ ଦେଇଥିଲା ଗୋଟେ ଯୋଉ ଧଳା କଲର ଟ୍ରପିକାଲ ଲେଖା ହେଇଥିଲା ଟ୍ରପିକାଲ ଲେଖା ହେଇଥିଲା ସେଥିରେ। ଜାଣି ପାଇଲିନି ସେଟା କଣ ବୋଲି। ମୁଁ ତ ଜାଣନି ଭାଇ। ଟ୍ରପିକାଲ ମାନେ କଣ ହେଇଥିବ ମୁଁ ଜାଣନି ଆଉ।
ଅ ହ।
ଆଉ ଭାଇ ପାଟିରେ ନଉଛନ୍ ନା ନଉ ନାହାନ୍ତି ଖାଇବା?
ହଁ ଭାଇ ନଉଛୁ ପାଟିରେ ଖାଇବା। ଭାଇ ତୋମେ କଣ ଖାଇଥିଲ?
ମୁଁ ମୋ ଭାଇ ଆଜି କଣ ଖାଇଥିଲି କହିଲେ ଯୋଉ କଦଳୀ ଗଛର ମଞ୍ଜା ତରକାରୀ
ହଁ, ହଁ।
ତା ସହିତ ଗରମ ଭାତ।
ହୁଁ। ଆଉ ଭାଇଆ ଖାଇଲା ବେଳୁ ଆମର ଲୁଣ ନଥିଲା ଯେ ବୋଉ ପଠେଇଲା ଲୁଣ ଆଣିବା ପାଇଁ ମୁଁ ଗ-ଲୁଣ ଆଣିଲି ବୋଉ ତାର ଛେଚିଲା ହେମଦସ୍ତାରେ ଛେଚିକି ଗୁଣ୍ଡ କଲା ମଡେଇ ଖାଇଲୁ।
କମ ମୁଁ ତ ଖାଇଥିଲି ଯୋଉ ଅଁ, ମାଂସ ତରକାରୀ।
କି ମାଂସ?
ହେଇ ଯୋଉ ଉଁ, ଚେଁ ଇଏ କୁକୁଡ଼ା।
କୁକୁଡ଼ା ମାଂସ ନା ଛେଳି ମାଂସ?
ମାନେ କୁକୁଡ଼ା ମାଂସ।
ବଏଲର କୁକୁଡା ନା ଯୋ ଦେଶୀ କୁକୁଡା? ନାଲିଆ କଲର୍ ନା ହଳଦିଆ କଲର୍ କୁକୁଡ଼ା?
ଧଳା କଲ
ଧଳା କଲର୍ ର ତ?
ହଁ, ଆ, ହଁ। ଆଉ ମାଂସ ଖାଇଥିଲି। ଆଉ ନାଇଁ। ଦୋକାନରୁ ଆଣିଥିଲି।
ହୁଁ, ଦୋକାନ ଆଣିଥିଲେ?
ହୁଁ। ଭାଇ ଏ ଯୋଉ
ଭାଇ ଆପଣ ସହ କଥା ହେଇଥିବାରୁ ମୁଁ ବହୁତ ଖୁସି ଅଛି ତ ଧନ୍ୟବାଦ୍।